ହାଲୋ।
ହଁ କେମିତି ଅଛନ୍ତି?
ଭଲ ଅଛି। ଆପଣ?
ହଁ ମୁଁ ବି ଭଲ ଅଛି। ଆଉ ଆପଣଙ୍କ ପଟେ ଗରମ କେମିତି ହୋଉଚି।
କୁହନ୍ତୁନି ପ୍ରବଳ ଗରମ ହୋଉଚି। ଆପଣଙ୍କ ପଟେ?
ହଁ ଏପଟେ ବି ବୋହୁତ ଗରମ, ତାହେଲେ ତ କୁଆଡେ ବୁଲାବୁଲି କରିବାକୁ ଯାଉନଥିବ ବୋଧେ।
ନାଇଁ ଯାଇନୁ, କିନ୍ତୁ ଭାବିଚୁ ବର୍ଷା ହେଲେ ଟିକେ ଆର ମାସକୁ ଯିବୁ ଟିକେ ସମ୍ବଲପୁର ବୁଲି।
ଆଚ୍ଛା ସ ଆଚ୍ଛା ଓ ଓ ସମ୍ବଲପୁର ଯାଇନାହାନ୍ତି କେବେ?
ନାଁ ନାଁ ଯାଇନୁ, ଏଥର ଭାବିଚୁ ଟିକେ ସମ୍ବଲପୁରୁ ବୁଲିକି ଆସିବୁ ଆଉ।
ହଁ ହଁ ଯାଆନ୍ତୁ ଦେଖିବେ। ହଁ ମୁଁ ତ ବୋହୁତ ଥର ଯାଇଚି। ହଁ ଯାଏ ମାନେ ଯାଆନ୍ତୁ ଯାଆନ୍ତୁ ଟିକେ ଦେଖିକି ଆସିବେ ଏତେ ବଢିଆ ଲାଗେ ନା ଆଉ ହେଲା ଆପଣ ଯାଇନାହାନ୍ତି ତ କଣ କହିବେ ମାନେ ସମ୍ବଲ ଗଲେ କିନ୍ତୁ ନାହିଁ ଆପଣ ସମଲେଇ ମନ୍ଦିର ତ ପକ୍କା ବାଲା ଯିବେ ଦେଖିବା ପାଇଁ।
ହୁଁ ହୁଁ ହୁଁ ଆମେ ତ ସେଇଠି ପ୍ରଥମେ ଦେଖିବା ମାନେ ଦର୍ଶନ କରିଯିବୁ।
ହଁ ହଁ ଆଉ ସମଲେଇ ମନ୍ଦିର ଜାଣିଚନ୍ତି ନା ମାନେ ଆଗ ତ ଏମିତି ଥିଲା ଯେ ଖାଲି ମନ୍ଦିରଟା ହିଁ ଥିଲା।
ଆଉ ଏବେ କିନ୍ତୁ ହେଲାଣି ଦି ଦୁଇ ବର୍ଷ ଖଣ୍ଡେ ହେଇଯିବ। ସେ ତାର ସବୁ କନଷ୍ଟ୍ରକ୍ସନ୍ ଗୁଡାକ ମାନେ କରିକିନା ଏତେ ସୁନ୍ଦର ଭାବରେ କରିଛନ୍ତି ନା ମାନେ ବହୁତ ଗୋଟେ ବଡ଼ ଏରିଆ ନେଇଛନ୍ତି, ନେଇକିନା ସେ ଏଠି ଗୋଟେ ପାର୍କ ଭଳିଆ ହେଇଛି ଆଉ ତାପରେ ମାନେ ରାତିରେ ଆପଣ ଯେ କେବେ ଯିବେ ନା ଯଦି ଦିନରେ ଯାଇକି ମାଆଙ୍କ ଦର୍ଶନ କରୁଛନ୍ତି କରନ୍ତୁ ଆଉ ଟିକେ ଚେଷ୍ଟା କରିବେ ତା ସନ୍ଧ୍ୟାରେ ଦେ ବୁଲିବା ପାଇଁ। ସନ୍ଧ୍ୟାରେ ପୁରା ଯୋଉ କଣ କହିଲେ ସମ ମାନେ ସମଲେଇ ମନ୍ଦିରଟା ଯୋଉ ପଟେ ଅଛି ତାର ଠିକ୍ ଅ ମାନେ ଅପୋଜିଟ୍ ସାଇଡ଼ରେ ମହାନଦୀଟା ଯାଇଛି ମାନେ ରାସ୍ତା ଆର ପଟେ ରାସ୍। ତାରପଟେ ମହାନଦୀ ଯାଇଛି ଆଉ
ହୁଁ।
ଆଉ ସେ ସେପଟେ ବି ଏମିତି ବସିବା ପାଇଁ ସବୁ ବଢ଼ିଆ ବଢ଼ିଆ ମାନେ କଣ କଣ ତାକୁ କୁହନ୍ତି ଯେ ଯେମିତି କ ମାନେ ବସିବା ପାଇଁ ଯେମିତି କରିଦେଲେ ସିଟ୍ ଯାକ ଯେମିତି ଥାଏ ହେଲା ସେଇଭଳିଆ ସବୁ କରିଛନ୍ତି ଆଉ ତ ସେପଟୁ ସେପଟେ ବସିକିନା ତୁମେ ପୁରା ବଢ଼ିଆ ନଦୀ କୂଳିଆ ପବନର ମାନେ ଅନୁଭବଟା ବି କରିପାରିବ ଆଉ ଏତେ ଲାଇଟ୍ ଲାଗିଛି ସେ ଏରିଆରେ।
ହୁଁ।
ମାନେ ପୁରା କଣ କହିବି ଏ ବ ଗୋଟେ ଅଲଗା ଟାଇପ୍ର ଯେମିତି କଣ କହିଲେ ଭୁବନେଶ୍ୱର ଦେଖିଛନ୍ତି ନା ଭୁବନେଶ୍ୱର କେମିତି ସନ୍ଧ୍ୟା ସମୟରେ ଆପଣ ଭୁବନେଶ୍ୱରରେ ଦେଖିବେ ପୁରା ସବୁ ସ ବୁ ଆଡ଼େ ଲାଇଟ୍ ଲାଇଟ୍ ଲାଗୁଥିବ ହେଲା ତ ସେଇ ମନ୍ଦିରଟା ବି ପୁରା ସେମିତି ଲାଗେ। ବଢ଼ିଆ ଦେଖାଯାଏ ଗୋଟେ ଆଉ ଗୋଟେ ମନ୍ଦିରରୁ ଟିକଏ ସାଇଡ଼କୁ ଗଲେ। ମାନେ ମହାଦେବଙ୍କର ଗୋଟେ ଷ୍ଟାଚ୍ୟୁଟେ ବି କରାହେଇଛି, ଆଉ ତ ସେଇଟା ବି ବଢ଼ିଆ ଲାଗେ। ଗୋଟେ ଘ ମୁଁ ଜାଣିପାରେନି ମାନେ କଣ କଣ ପାଇଁ ସେଟା କରିଛନ୍ତି ଯେ ସେଟା
ହୁଁ ହୁଁ।
କିନ୍ତୁ ବଢ଼ିଆ ଦେଖାଯାଉଛି ଯେମିତି ଆମର କଣ କହିଲେ? ଯୋଉଁ ଟାଇମ୍ ଜାଣିବା ପାଇଁ ଯେମିତି ନଥାଏ ନା।
ହଁ ହଁ ହଁ।
ହଁ ତ ସେଭଳିଆ ଗୋଟେ ଘଣ୍ଟା ଟେ ଲାଗିଛି ଆପରେ ବଡ ମାନେ ବଡ ଗୋଟେ ୱାଲ ଭଳିଆ ହେଇଛି ସେଇଠି ଲାଗିଛି। ଆଉ ବଢ଼ିଆ ଦେଖାଯାଏ ସେଇଟା ଆଉ ମାଆଙ୍କର ତ ପ୍ରଜି ଏବେ ଯଦି ନା ମାଆଙ୍କ ପ୍ରସାଦ ଖାଇବେ ସେ ବାରଟା ସାଢ଼େ ବାରଟା ବେଳେ ମାଆଙ୍କୁ ପ୍ରସାଦ ସେ ଭଲ ହୁଏ ଆଉ ସେଇଟା ଖାଇବେ।
କଣ ସବୁ ଭାତ ଡାଲି ଏମିତି ଦିଅନ୍ତି?
ହଁ ହଁ ବା ସେଇ ଭାତ, ଡାଲି, ତରକାରୀ, ଖିରି। ମାନେ କି ଯୋଉଦିନ ଯାହା ସେ ଅଛି ସେଠି ଆପଣ ଆପଣ ତ ଖାଲି ମନ୍ଦିର ଯାଆନ୍ତୁ ଦେଖିବେ। ଗୋଟେ ବଡ ହଲ୍ ଅଛି ମାନେ ମନ୍ଦିର ମନ୍ଦିର ପାଖ ପାଖରେ ହିଁ ଗୋଟେ ବଡ଼ ହଲ୍ ଅଛି, ଆଉ ସେଠ କି ସବୁ ଦିନରେ ମାନେ ପ୍ରସାଦ ସେବନ କରନ୍ତି ଶହେ ଟଙ୍କାରେ ନେଉଛନ୍ତି। ମାନେ ଏ ଯେଉଁ ଗୋଟେ ପ୍ରସାଦକୁ ଶହେଟଙ୍କା ନେଉଛନ୍ତି। ଦଉଛନ୍ତି ଭାତ ଡାଲି। ତରକାରୀ ତାପରେ ଉଁ ମାନେ ଆପଣ ଶୁଣିଥିବେ କି ନାହିଁ କେଜାଣି ସେଇଟା ସମ୍ବଲପୁର ସାଇଡ଼୍ରେ ତାକୁ ଆମ୍ବିଳ ବୋଲି କହନ୍ତି।
ହଁ ହଁ ଶୁଣିଛି ମୁଁ କଣ କଟା କଟା ଲାଗେ ନା।
ହଁ ଖଟା ଖଟା ଲାଗେ ତାକୁ ସେ ଦହି ଦହିରେ ମୂଳା, ବାଇଗଣ, ଭେଣ୍ଡି ଏମିତି ସବୁ ପଡ଼ିକିନା ଆ ଗୋଟେ ସେ ସେଇଟା ବନାନ୍ତି ଗୋଟେ ବଢ଼ିଆ ଲାଗେ ସେଇଟା ଆମ୍ବିଳ ଗୋଟେ ଦିଅନ୍ତି। ପାମ୍ପଡ଼ ଦିଅନ୍ତି। ଖିରି ଦିଅନ୍ତି, ଆଉ ବଢ଼ିଆ ଲାଗେ କିନ୍ତୁ ପ୍ରସାଦଟା ବଢ଼ିଆ ଲାଗେ। ହୁଁ ଆଉ ଯିଏ ତାପରେ ହଁ ଆଉ ତାପରେ ନା ତା ପାଖରେ ଗୋଟେ ଇଏ ବି ଅଛି ମାନେ ବିଶ୍ରାମ ବିଶ୍ରାମ କରିବା ପାଇଁ ବି ଅଛି। ଆଉ ସବୁ ଆମର ଶୌଚାଳୟ ବି ଅଛି। ମାନେ ଜଣେ ଯଦି ଜଣେ ଯଦି ଉଁ ଏମ ତି ଦାର୍ଶନିକ ଜଣେ ଯୀବ ବୁଲିବା ପାଇଁ ସେ ଯଦି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଇ ଏଁ ମାନେ ମନ୍ଦିର ଗହଣରେ ହିଁ ରହିବା ପାଇଁ ଚାହିଁବ ତାହେଲେ ବି ରହିପାରିବ କିଛି ଅସୁବିଧା ନାହିଁ ମାନେ ସକାଳେ ମାଆଙ୍କୁ ଦର୍ଶନ କରିବ କରିକି ସେଠି ପ୍ରସାଦ ଖାଇବ ପ୍ରସାଦ ଖାଇକିନା ସେଠି ଯେଉଁ ବିଶ୍ରାମଗାର ଅଛି ସେଠି ବି ସେ ବିଶ୍ରାମ ବି କରିପାରିବ ଆଉ ସେ ବିଶ୍ରାମ ଗାରରେ ବି ଫ୍ୟାନ୍ ଫ୍ୟାନ୍ ସବୁ ଲାଗିଛି। ଆଉ ସନ୍ଧ୍ୟା ହେଲେ ସେଠି ଯେଉଁ ପାର୍କ ଅଛି ସେ ପାର୍କରେ ବୁଲିକିନା ବି ମାନେ ତାର ବି ଅନୁମତ ନେଇପାରିବ ଆ ବଢ଼ିଆ ଲାଗିବ କିନ୍ତୁ। ନହେଲେ ଆପଣ ଯାଆନ୍ତୁ ଯାଆନ୍ତୁ ବୁଲି ଆସିବେ। ଆଉ ପୁରା ପରିବାରକୁ ନେଇକି ଯିବା ନା ବଢିଆ ଲାଗିବ।
ହୁଁ ଭାବୁଚି ଟିକେ ବୁଲିକି ଆସିବୁ ବୋଲି ଏବେ ତ ବହୁତ ମାନେ ପଶ୍ଚିମ ଓଡିଶାରେ ପ୍ରବଳ ଗରମ ଶୁଣୁଛି ନିଉଜରେ ମୁଁ ଆଉ ଏଇ ଗରମ ମୁଁ ସେପଟେ ତ ଆହୁରି ହବ ମୁଁ ଭାବୁଛି ବର୍ଷା ବର୍ଷା ହେଲେ ଜୁଲାଇ ମାସ ଆଡୁ ଦେଖିବା ବୁଲିକି ଆସିବା ଆଉ ଗହଳି ବି ବା ପ୍ରବଳ ହୁଏ ଆମେ ପହଞ୍ଚିଲା ବେଳୁ ବୋଧେ ହେଇଯିବ ଖରାବେଳେବି
ଆପଣ ଯଦି କେବେ ପୁରୀ ଯାଇଥିବେ ତ ଦେଖିଥିବେ ଯେମିତି ପୁରୀ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଯେମିତି ରେଲିଙ୍ଗ ହେଇନି?
ହୁଁ ହୁଁ ହୁଁହୁଁ।
ହଁ ପୁରା ସେମିତି ଶମଲେଇ ମନ୍ଦିର ବି ହେଇଛି ମାନେ ରେଲିଙ୍ଗ ହେଇଛି ଆପଣ ପ୍ରଥମେ ତାର ଯେଉଁଟା ମାନେ ମେନ୍ ଗେଟ୍ ଟା ଅଛି ମାନେ ମନ୍ଦିରର ମେନ୍ ଗେଟ୍ ସେପଟେ ଆପଣ ଯିବେ ଗଲା ପରେ ତାର ମାନେ ଏପଟେ ମାନେ ବାମ ପା ଏ କଣତ ଡାହାଣ ପାର୍ଶ୍ଵରେ ଗୋଟେ ଏମିତି ଘର ଭଳିଆ ଯେମିତି ପୁରୀ ମନ୍ଦିର ନାଇ ଆମେ ଗଲେ ସେଠି ସବୁ ଜୋତା ମୋବାଇଲ ସବୁ ରଖିବା ପାଇଁ ଗୋଟେ ଥାଉଛି ତ ଏଠି ବି ସେମ କରିବେ ମାନେ ଏଠି ମୋବାଇଲଟା ମୋବାଇଲଟା ବୋଧେ ଆଲାଓ କରୁଛନ୍ତି କି କଣ ମୁଁ ତ ଦୁଇ ବର୍ଷ ତଳେ ଏ ଦୁଇ ବର୍ଷ କୋହୁଚି ବର୍ଷେ ତଳେ ଯାଇଥିଲି। ଆଉ ତ ମୋବାଇଲ ଟା ଆଲାଉ କରୁଥିଲେ ଆଉ କିନ୍ତୁ ଜୋତା ରଖିବେ ଜୋତା ରଖିକି ସେଠୁ ଯିବେ ସେମିତି ରେଲିଙ୍ଗଂ ଭଳିଆ ହେଇଛି ସେ ରେଲିଙ୍ଗ ଭିତର ଭିତର ଭିତର ଭିତର ହେଇକି ଯିବେ। ଯାଇକିନା ଆପଣ ଗୋଟେ ଜାଗାରେ ଏମିତି ଦୀପ ଜଳେଇବା ପାଇଁ ଜାଗା ଅଛି। ତ ସେଠି ଦୀପ ଜଳାଇବେ ଆଉ ଦୀପ ଜଳେଇକି ତାପରେ ଭୋଗ ତ ଯାହା ନେଇ ଯିବେ ମାଆଙ୍କୁ ସେଇଟା ହଁ ହଁ ସେଇଠି ହିଁ ମିଳିଯାଉଛି ସେ ଯୋଉ ମନ୍ଦିର ସାଇଡରେ ହିଁ ଦୋକାନ ଗୁଡାକ ଅଛି। ଆଉ ତ ସେଠି ହିଁ ଭୋଗ ମିଳିଯିବ ତାପରେ ସେଠୁ ଆପଣ ଯାଇକି ପୂଜା କରିବେ। ଆଉ ପୂଜା କଲା ପରେ ସେ ଠି ଗୋଟେ କଣ କହିଲେ ଯୋଉ ମାଙ୍କ ପୁରା ସାମ୍ନାରେ ଗୋଟେ ଘୋଡ଼ାର ଗୋଟେ ମାନେ ଅଛି ଷ୍ଟାଚ୍ୟୁ।
ଘୋଡା ନା ସିଂହ ମୁଁ ଦେଖିଥିଲି ଫୋଟୋରେ।
ଘୋଡା ନା ସିଂଘ ଯେ ମୋର ବି ଟିକେ ଭଲସେ ମନେ ପଡୁନି କଣ ଘୋଡା ନା ସିଂଘ ଏମିତି ଗୋଟେ କଣ ଅଛି ହଁ। ତ ସେଠି ଯାଇକି ଫଟୋ ମାନେ ସେଠି ତ ବହୁତ ଲୋକ ଫଟୋ ଉଠାନ୍ତି।
ହୁଁ ହୁଁ ହୁଁ।
ହଁ ଆଉ ତାପରେ ପାର୍ଶ୍ୱରେ ମହାଦେବଙ୍କର ବି ଅଛି ମନ୍ଦିର। ଆଉ ସେଠି ବି ଆ ଆପଣ ଯାଇକିନା ପୂଜା କରିପାରିବେ ବଢିଆ ଲାଗେ ଆପଣ ସେଠି ଗଲେ ନା କେମିତି ଦି ଘଣ୍ଟା ତିନି ଘଣ୍ଟା ପଳେଇବ ଜାଣିପାରିବେନି ମାନେ ଯଦି ସେ ରେ ବୁଲାବୁଲି ଦେହ ଦିନ ବେଳା ଟିକେ ଗରମ ଲାଗିପାରେ ସଧ୍ୟ ସମୟରେ ଯଦି ଯିବେ ନା କେମିତି ଦୁଇ ଘଣ୍ଟା ତିନି ଘଣ୍ଟା ପଳେଇବ ଜାଣିପାରିବିନି ଏ ଏତେ ସୁନ୍ଦର ଲାଗୁଥିବ ସେ
ସନ୍ଧ୍ୟାବେେଳେ ଆମଁ କଣ ଶୁଣିଥିଲି ଆଠଟା ମାନେ ପୂର୍ବରୁ ଯିବାକୁ ପଡିବ ଆଠଟାରେ ଆଳତି।
ହଁ ହଁ ହଁ ହଁ ଆଳତି ହେଇଗଲେ ଆଳତି ହେଇଗଲେ ମନ୍ଦିର ବନ୍ଦ ହେଇଯିବ କିନ୍ତୁ ପାର୍କଟା ମାନେ ସେ ଭିତରେ ବୁଲାବୁଲି କରିପାରିବେ।
ହଁ ତାପରେ ମନ୍ଦିର ଖୋଲୁଛନ୍ତି ନା ନାଇଁ ଆଳତି ପରେରେ?
ତାପରେ ମୁଁ ଆଉ ଟିକିେ ଜାନିନି କାହିଁକିନା ମୁଁ ଯାଇଛି ମାନେ ସେ ଯଉ ଆପଣ କହୁଛନ୍ତି ନା ଆ ଠଟାରେ ମାନେ ଆଳତି ହୁଏ ବୋଲି ମୁଁ ସେ ଆଳତି ଦର୍ଶନ କରିକି ହିଁ ପଳେଇ ଆସିଥିଲି।
ହଁ ହଁ ନାଇଁ ମୁଁ ଶୁଣିଛି ଯେ କଣ ଆଠଟା ପରେ ମାନେ ଆଳତି ହୁଏ ତ ବନ୍ଦ କରିଦିଅନ୍ତି।
ହଁ ତାହେଲେ ହେଇଥିବ ବନ୍ଦ କରିଦଉଥିବେ ଆଉ ମୁଁ ଦିନବେଳା ଦିନବେଳା ଯାଇଛି ଦୁଇ ଥର ତିନି ଥର ଯାଇଛି ଆଉ ସେଇଠି ପ୍ରସାଦ ବି ଖାଇଛି। ଆଉ ଯେ ରାତିରେ ମାନେ ସେଇ ଯୋଉ ଆଠଟାଟା କହୁଛନ୍ତି ଆଠଟା ବେଳେ ହେଉଥିବ ଆଗ କିନ୍ତୁ ଜାଣିଛନ୍ତି ନା ମାନେ ଏବେ ତ ମନ୍ଦିର ନୂଆ ପୁଣି ବନିଗଲା। ଆଗ ଯେତେବେଳେ ଖାଲି ମନ୍ଦିର ଟା ହିଁ ଥିଲା ସେ ସମୟରେ ତ ମାନେ ଖୋଲା ଥାଏ ମୁଁ ଏମିତି ନଅଟା ବେଳେ ବି ଯାଇଛି ନଅଟା ସାଢ଼େ ନଅଟା ବେଳେ ବି ଯାଇଛି। ଆଉ ସେ ସମୟରେ ବି ହୁଏ ଆଉ ସେ ଏଠି ଜାଣିଛନ୍ତି ନା ଗୋଟେ ଜିନିଷ ମାନେ ହେଲାଣି ବହୁତ ବର୍ଷ ତଳେ ମୁଁ ଯାଇଥିଲି ମାନେ ମନ୍ଦିର ଯାଇଛି ଅ ସେଠି ଏମିତି ମାନେ ପୁରା ସାମ୍ନାରେ ପୁରା ମାଙ୍କ ସାମ୍ନାରେ ସେଠି ଏମିତି ପ୍ରଣାମ କରୁଛି ତା ତାଙ୍କର ଯେଉଁ ଆଳତି ସମୟରେ ସବୁ ବାଜା ବାଜେ ଘଣ୍ଟ ବାଜେ ତ ମୁଁ ଦେଖିଲି ସେ ଜଣେ ଆସିଲେ ମାନେ ତାଙ୍କର ସେ ପୂଜାରୀ ଭିତରୁ ହିଁ ଜଣେ ଆସିଲେ ସେ କଣ କହିଲ ସମସ୍ତଙ୍କ ଏମତି ସାଇଟ୍ ସାଇଟ୍ ସାଇଟ୍ ସାଇଟ୍ କରିଦଉଥିଲେ ତ
ହୁଁ
ମାନେ ମୁଁ ଜାଣି ପାରିଲିନି କାହିଁକି କରଛନ୍ତି ତାପରେ ଏଠୁ ସେ କହିଲେ ମାନେ ମୁଁ ପଚାରିଲେ ବି ମୁଁ କହିଲି କ ଣ ହେଲା କି ଆଉ ହଉ ନା ଏମିତି ସାଇଡ଼୍ କରିଦେଉଛନ୍ତି କଲାର କହିଲା ନା ନା ମାନେ ସେ ଯେଉଁ ଆପଣ ମାଆଙ୍କର ମୂର୍ତ୍ତିଟା ଦେଖିବେ ମାନେ ଗୋଟେ ଏମିତି ଯୋଉ ମୁହଁ ଟା ଗୋଟେ ଚିକଣିଆ ହେଇକି ଅଛି।
ହଁ ହଁ ହଁ ହଁ ହଁ
ହଁ ତ ସେଇଟା ସିଏ କହିଲେ କି ନାଇଁ ମାଆଙ୍କ ସାମ୍ନାରେ କିଏ ଠିଆ ହୁଅନ୍ତିନି ମାନେ ସେିଏ ହେଉଛନ୍ତି ଉଗ୍ର ରୂପ ଆଉ ତ ସେଥିପାଇଁ ସାଇଡ଼ ହେି ଠିଆ ହେବାନଟା ଅବଶେଷରେ କେତେ ଦୂର ସତ ମିଛ ମୁଁ ଜାଣିନି ଯାହା ମୁଁ ଶୁଣିବାକୁ ପାଇଛି ଯେ ଯୋଉ ମାନେ ମାଙ୍କର ଯୋଉ ମୁଖଟା ନାଇ କି ସେ ମୁହଁଟାରେ ନା ଥାଳି ପିଟା ହେଇଯାଇଛେ
ଓ ହୋ ହୋଁ
ହଁ ତ ସେଇଟା ଯେମାନେ ଯେତେବେଳେ ବହୁତ ପ ପୁରାତନ କାଳରେ ଯେତେବେଳେ ମାଆଙ୍କୁ ପ୍ରଥମେ ପ୍ରଥମେ ପୂଜା କରାହେଲା ତାଙ୍କ ସାମ୍ନାରେ କଡ଼ ଯିଏ ବି ଆସୁଥିଲା ନାଇଁକି ସିଏ ତାଙ୍କୁ ଟାଣି ଦେଉଥିଲେ ନିଜ ଆଡ଼କୁ ତ ସେଇଠୁ ଯେତେବେଳେ ମାନେ ପୂଜାରୀର ପୁଅ ଯିଏ ମାନେ ତାକୁ ଯେତେବେଳେ ପୂଜା ମାନେ ମା ଟାଣି ଟାଣି ଦେଉଥିଲେ ତ ପୂଜାରେ କଣ କଲେ ଗୋଟେ ଥାଳିରେ ଯୋଉଟି ଭୋଗ ବଢା ହେଇଥିଲା, ସେ ଥାଳିଟାକୁ ହିଁ ସେ ନେଇକି ମାଙ୍କ ମୁହଁରେ ପିଟି ଦେଲା, ତ ତାଙ୍କର ମୁ ମୁଖ ବନ୍ଦ ହେଇଗଲା ତ ସେଥିପାଇଁ ତାଙ୍କ ଚେହେରାଟା ସେମିତି ସେଇଭଳିଆ ସେପ୍ ର ହେଇଚି। ମାନେ ଏଇଟା ଯାହା ଲୋକ ଲୋକଙ୍କଠୁ ଶୁଣିବା କଥା ସେଥିରେ କେତେ ହଁ ହଁ ତ ସେଥିରେ କେତେ ସତ୍ୟ ତା ଅଛି ନାହିଁ ତ ସେଇଟା ମୁଁ ଜାଣିନି, ଆଉ କିନ୍ତୁ ଏ ଏତିକି ଯେ ମାନେ ସମ୍ବଲପୁର ତ ଅଧିଷ୍ଠାତ୍ରୀ ଦେବି ସମଲେଇ ମା କୁହନ୍ତି ଆଉ ବହୁତ ପ୍ରତ୍ୟ ହଁ ବହୁତ ପ୍ରତ୍ୟକ୍ଷ ବୋଲି ମୁଁ ଶୁଣିଚି, ନାଇଁ ଆପଣ ଯାଆନ୍ ନ୍ତୁ ବୁଲିକି ଆସିିବେ କିନ୍ତୁ ମାନେ ବହୁତ ବଢ଼ିଆ ଲାଗିବ।
ହୁଁ ମୁଁ ଯାଏ ବୁଲିକି ଆସି ଆପଣଙ୍କୁ ଅନୁଭବ କହିବି ଆଉ।
ହଁ ହଁ ନିଶ୍ଚିତ ନିଶ୍ଚିତ ହଉ। ହଉ ହଉ ହଉ ଆଜ୍ଞା ଆଜ୍ଞା।